ଓଃ।
ହଁ। କଣ କରୁଚ?
ଇଏ ବସିଥିଲି ଆଉ ତମେ?
ମୁଁ ବି ବସିଛି ଆଉ।
ହ।
ଖାଇସାରିଲଣି?
ଆଁ?
ଖାଇସାରିଲଣି?
ନାଇଁ ଖାଇନି। ଯା ସଞ୍ଜ ବେଳେ ଖାଇଥିଲି ଆଉ ଖାଇନି ରାତିରେ ଖାଇବି ଆଉ। ସାଢେନଟା ବେଳୁକୁ।
ସନ୍ଧ୍ୟା ବେଳେ କଣ ଖାଇଥିଲେ?
ସନ୍ଧ୍ୟାବେଳେ ମ୍ୟାଗି କରିକି ଖାଇଥିଲି।
ମ୍ୟାଗି ଖାଇଥିଲ?
ହୁଁ।
ଆଉ ପଢାପଢି କଣ କରୁଚ?
ପଢ଼ାପଢ଼ି ପ୍ଲସ ଟୁ ସରିଲା ପ୍ଲସ ଥ୍ରୀ କଣ କରିବେ ଆପରେ?
ମର ମର ଏବେ ଡିପ୍ଲୋମା।
ବରେ?
ଆଁ?
ମାନ କଉଠେ କରିବେ ଡିପ୍ଲୋମା?
ତମେ କୋଉଠି କରୁଚ? ତ ପ୍ଲସ ଟୁ କରୁଥିଲି ସେଇଠି?
ହଁ ମ ମାନେ କଣ ଷ୍ଟ୍ରିମ୍ କଣ ଥିଲା?
ହ ବୟସ ଟା ଜାଣି ପାରୁନି କିନ୍ତୁ ଦେଖିଦେବି। କ ମୁଁ ତ ଡେଲି କ୍ଲାସ କରେ।
କଣ ଯଉ ଆର୍ଟସ ନା ସାାଇନ୍ସ?
ଆର୍ଟସ ଆର୍ଟସ ଆର୍ଟସ।
ଆର୍ଟସ ମୁଁ ପ୍ଲସ ଟୁ କରିଥିଲି ସେଇଠି ବାଜିରାଉତରେ ସାଇନ୍ସ ମର ଥିଲା ମର।
ହଁ ସାଇନ୍ସ ତାହାଲେ। ହଁ ଦେଖିଥିବି କିନ୍ତୁ ଚିହ୍ନି ନଥିବି ଆଉ।
ତମେ ତ ଆର୍ଟସ ପିଲା ଆମେ ସାଇନ୍ସପିଲା ତମେ ଆମେ କେମିତି ତମେ ମତେ କେମତି ଜାଣିଥିବ କହିଲ। ଅବଶ୍ୟ ଗୋଟେ କଲେଜ ଯାଇଥିଲୁ ପଢଥିଲୁ ଦେଖିଥିବେ କୋଉଠିକି କଣ।
ହଁ ପୁଅ ପିଲା ଗୁଡ଼ାଙ୍କୁ ଚିହ୍ନିଚି, ତମକୁ ଚିହ୍ନନି।
ହ ଆମେ ଆମର ଆର୍ଟ୍ସ ରେ ତ ବହୁତ ପିଲା ପଢୁଛନ୍ତି।
ଆଉ? ତମ ର ତାହେଲେ ତମ ଗାଁ ର ମାନେ ଭଲ ମାନେ ପ୍ଲେସ କଣ ଗୋଟେ ମାନେ ଯେମିତି ହୁଁ କଣ ଗୋଟେ ମନ୍ଦିର ଫନ୍ଦିର ଟିକେ କହିଲେ ଦେଖିବା ତମ ଗାଁ ନା ଟା ମୁ ଜାଣି
ଆମ ଗାଁରେ ମାନେ ବେଶୀ ବିଶେଷ କରି ବେଶୀ ମାନେ ଭଲ ମନ୍ଦିର କହିବାକୁ ଗଲେ ଭଲ ସ୍ଥାନ ହଉଚି ମାନେ ମଙ୍ଗଳା ମନ୍ଦିର। ତ ସିଏ ବେଶୀ ପ୍ରସିଦ୍ଧ ଆମ ଗାଁରେ ମାନେ ଆମ ଗାଁରେ କହିବାକୁ ଗଲେ ସିଏ ସବୁଠୁ ଅଧିକ ଭଲ ମାନେ
ତାହେଲେ ମୁଁ ଜାଣି ପାରିବିନି କାରଣ କାରଣ ସେମିତି ବି ଆମ ଗାଁ ରେ ବି ମନ୍ଦିର ଅଛି ନା ମାନେ ଯେମିତି କପିଳାସ ସେମିତି ତମ ଗାଁରେ କିଛି ନାହିଁ।
ଆମ ଗାଁ ରେ ନା ତମ ଗାଁ ରେ କଉ ଜାଗା କି?
ଆମ ଘର ସେ ହୁଅ ନା। ଆଉ ଦି ଟା ଦିଅ, ଆଉ ଦି ଟା।
ଆମ ଘର ତ ସେଇ ଭୁବନ ପାଖାପାଖି।
ଜାମଚକକୁ ଯାଉଥିଲି। ନିର୍ ବନ୍ତୁ ରୁ କେତ କିଲୋମିଟର ହବ? ତ ସେଇ ପାଞ୍ଚ ଛ କିଲୋମିଟର।
ଆମର ଭୁବନଳଠୁ ପାଞ୍ଚ କିଲୋମିଟର ହବ ଆମ ଗାଁ ଆଉ।
ହ୍ୟାଲୋ ଆଁ? ହଁ ସେଠି ହାଲୋ। ଆଉ ରାତିରେ କଣ ଭାତ ନା ରୁଟି?
ହୁଁ।
ବହୁତ ପାଞ୍ଚ ଛଅ କିଲୋମିଟର ତମ ଘର ତଥାପି କୋଉଠି ହେଇଥିବ ଆଉ।
ଆଉ ଶ୍ୟାମଳ ଜାଣିଥିବେ ଶ୍ୟାମଳ ଗାଁ।
ଆଁ?
ସାମଳ ଶାମଳ ଶାମଳ।
ହଁ ହଁ ଆମ ଘର ଜୟପୁର, ତାରେ ଆମ ଘର ଜୟପୁର।
ଆମ ଘର ଏଇ ଶାମଳ।
ହଉଛି ଆଗରୁ ଶିଶୁ ମନ୍ଦିରରେ ପଢ଼ୁଥିଲ କି?
ନାଇଁ ନାଇଁ
ଆଉ ଦେହ ପା କେମିତି ଅଛି?
ହଁ ଦେହ ପା ଭଲ।
ଆଉ ରୋଷେଇ ତମେ କରୁଚ ନା ଆଉ ଘରେ କିଏ କରୁଛନ୍ତି?
ନାଇଁ ମୁଁ ତ କରିନି ମାମା ଘରେ ରୋଷେଇ ହେକା କରୁଚି। ଆଉ ମୁଁ ଖାଲି ସାହାଯ୍ୟ କରେ ଆଉ।
ହଁ ସେଇ ସାହାଯ୍ୟ ତମେ କରିବ ଆଉ କଣ କରିବ।
ହୁଁ ପ୍ଲସ ଟୁ ତ ସଇଲା ଏଇନା କିଛି ନାଇଁ, ପ୍ଲସ ଥ୍ରୀ କରିବାକୁ ଆହୁରି ଆଡମିଶନ୍ ମାନେ ଆଡମିସନ୍ ତ ସରି ଗଲାଣି, କ୍ଲାସ ତ ହେଇନି ଏଇନା ଘରେ ଯେହେତୁ ଦୁଇ ତିନି ମାସ ଅଛି କଣ କରିବୁ ଯାହାହେଲେ ଯାହାହେଲେ ମାମାକୁ ସାହାଯ୍ୟ କରିବାକୁ ପଡିବ।
ଆଉ କୋଉଠି କରିବ ପ୍ଲସ ଥ୍ରୀ?
ବାଜିରାଉତ।
ସେଇ ସାଇନ୍ସ? ଆଉ ଘରେ କିଏ କିଏ ଅଛନ୍ତି?
ଆମେ ନନା, ବାପା ଆମେ ଦି ମୋ ସାନ ଭଉଣୀ ମୁଁ ଏତିକି ଆଉ ମୋ ଜେ ଜେ ଆଉ।
ତ ଟିକେ ଆଉ ଘରେ ନାହିଁ ଆଉ। ଆଉ ରଥଯାତ୍ରାକୁ ରଥଯାତ୍ରା ହୁଁ ବୁଲାବୁଲି
ହଁ ବୁଲାବୁଲି କଣ ସେ ଏମତି ବି ଭ ଗାଁ ରେ ତ ହବ ସେମତି ରଥଯାତ୍ରା ଦିଟା ରଥ ହଉଛି ତ ସେଇଠି ଦେଖା ଦଉଛି ଆଉ କୁଆଡେ ନାଇଁ ନାଇଁ ବାସ୍ ଭୁବନରେ ତ ଯୋଉ ରଥଯାତ୍ରା ହୁଏ, ଦେଖିବାକୁ ଯାଉ ସେତିକି ଆଉ। ହୁଁ
ଆଉ ଏଇଆଡ଼େ ଟିକେ ଆଇଛି ଆଡକୁ ବାଲେଶ୍ଵର ଗୋଟେ କାମରେ ଆଉ।
ହୁଁ। ତମ ଆଡେ ବର୍ଷା ଫର୍ଷା ଆଜି ହେଇନି?
କଣ କଣ କହିଲୁ?
ମୁଁ କହିଲି ବର୍ଷା ଫର୍ଷା ଆଜି ହେଇନି ତମ ଆଡେ?
ହଁ ଆଜି ପୁରା ଇଆଡେ ଜୋରରେ ବର୍ଷା ହେଇଛି। ତମ ଆଡେ ହେଇଛି?
ହଁ ଆମ ଆଡ଼େ ବି ସେମତି।
ଆଉ କଣ କରୁଚ ଏବେ?
କହିଲେ?
ମୁଁ କହିଲି ଆଉ କଣ କ କୁହ?
ମୁଁ ଆପଣଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି ଆଉ।
କେତେ ମାର୍କ ରହିଥିଲା?
ଅଠର ତିନିଶହ କୋଡିଏ।
ହୁଁ ହୁଁ। ମୋର ତିନିଶହ ଲବେ। ଆଉ କଣ ସବଜେକ୍ଟ ନେଇଥିଲେ।
ମୁଥିଲି ଲଜିକ ଓଡିଆ ଇଂଲିଶ ତ କମ୍ପଲସରି। ଏଜୁକେସନ। ପଲିଟିକାଲ ସାଇନ୍ସ ଆଉ ଅପସନ ଓଡ଼ିଆ।
ଓ ହୋ। ଭଲ ହେଇଛି ନା ତମେ ତା ପରୀକ୍ଷା?
ହଁ ସେଇଭଳି ଆଉ କଣ ନିଜେ ପଡ଼ି।
ହୁଁ ହ। ହେଇଥିଲା ହୋଇଥିଲା ସେମିତି କଲେଜରେ ପୋଓଷ୍ଟ ହେଇଯାଇଥିଲା।
ହଁ।
ଦେଇଥିଲା ଯେମତି ଯ ପଢିକି ଲେଖା ହେଇଥିଲା ଆଉ ସେମିତି ବି ମାର୍କରେ ଆସିଛି। ହ।
ଆଉ କଣ କରୁଛ।
ଆଉ ଏଇ ବର୍ଷା ହେଇଥିଲା ଯୋଉ ଘରେ ଏଇ ବସି ଘରେ ବସି ଆଉ। ସେମିତି ଆଉ କୁଆଡେ ଯିବି ଏ ଘରେ ବସିଥିଲି।
ଆମର ଏଇଡ ତିନିଟାକୁ ବର୍ଷା ହେଥିଲା ଏଇ ନାଇଁ ବାରଟା ଆଳକୁ।
ଆମର ଏଇଆ ଚାରିଟା ସାଢେ ଚାରିଟା ବେଳକୁ ହେଇଛି।
ଆଉ କ ବହେ ବର୍ଷା ହେଇଛି ନା ଅଳ୍ପ?
ହଁ ବର୍ଷା ହେଇ ସେମତି ନ ଯେମତି ବର୍ଷା ହେବାକଥା ହେଇଥିଲା ବିଜୁଳି ଘଡଘଡି ମାରିଥିଲା।
ହିଁ ଟିପି ଟାଇପିର ନା ଜୋରେ ହେଇଛି? ହଁ ଅଧ ଘଣ୍ଟେ ଘଣ୍ଟେ ଖ ନାଇଁ ଆମ ବିଲକୁ ମୁଁ ଭାଇ କ ପଠେଇବି ଆମ ଗାଁ ଆଡେ ହେଇଛି କି ନାଇଁ ମୋ ଭାଇ କ ପଚାରି ସେ ଅନୁସାରେ ମୁଁ ଭାଇ କହୁଥିଲି ଯିବ ବିଲ ବନ୍ଧେଇ ଦବ ରୁଆ ରୁଇ ହବ ନା?
ହଁ।
ମୁଁ ଭାଇ କି ଆଜି ସକାଳୁ କଲ କରିଥିଲୁ ବର୍ଷା କହିଲା ହେଇନି। ଆଉ ବର୍ଷା ହେଇନି ତ ମୁ କହିଲ ଆଉ କଣ କିଲ ଆଡେ ଯିବ। ତାପରେ ଆଉ ସନ୍ଧ୍ୟା ବେଳୁ କଲ କରିନି ଘରୁକୁ। ଦେଖି ଆସନୁ କଲ କରିବି ଏଇ ତ ସଇଲା।
ବାହାରୁୁ କବେ ଆସିଶାଇଲନି
ଆସଚି ଗୋଟେ କାମ ଟେ ହେ ଅଛି ଆଉ।
ହୁଁ ହୁଁ।
ହାଲୋ।
ହଁ।
ଆର ସେ ହଉଚି କା କହିଲା
ନାଇଁ ରୋଷେଇ ହେଇନି ହବ ଆଉ ଆଠଟା ହେଲାଣି ଆଠଟା ସାଢେ ଆଠଟା ହେଲାଣି ହବ ଆଉ। ନବ ଖନ ଖାଇଥିଲେ?
ଖାଇଥିଲି ପା ଫଣ କରିକି କିଆତେ
ଉଁ ହୁଁ।
ଇଆଡା ହଉଚି ହୁଁ ହୁଁ। ଅ ଆଳୁକୁ ସକାଳୁ କାଟିି ଦଉଚନ୍ତି। ସନ୍ଧ୍ୟା ବେଳକୁ ବେସନରେ ଛାଣିଛନ୍ତି ଆଉ ଅ ଭଲ ଲାଗୁଚି।
ହ ଓ ହୋ। ଆ ହଉ ଆଉ ଆପଣ ଯା କଣ କରିବି ମୁଁ ରଖୁଚି ଆ।
ହଁ।
ହଁ।